ଏ।
ଏଇ ତ ଭାଇ ବସିଛି ଘରେ ଆଉ ଆଉ କଣ ଖବର କୁହ?
ଆଉ ତୋ ଦେହପା ଭଲ ଅଛି ନା?
ହଁ ହଁ ବଢିଆ ତମର ଦେହ ଭଲ। ଆଚ୍ଞା।
ମୋରତ ଭଲ ଅଛି।
ଓହୋ ଆଉ ଆଉ କଣ କରୁଛ ନା କଣ?
ଆରେ ମୁଁ କଣ ଶୁଣିଥିଲି ତମ ମୁଣ୍ଡ ଟା କଣ ଫାଟି ଯାଇଥିଲା?
ହଁ ପା ଏରା ହେଇଗଲାଣି ଦି ତିନି ମାସେ। ଏଟା କଣ ହେଲା ଜାଣିଚ ନା? ନା ମ ଏସ ଏମିତି ଟିକେ ଫାଟି ଯାଇଥିଲା।
ହ।
ହ୍ୟାଲୋ।
ହଁ ଭାଇ ହଁ।
ଏଟା ନା କଣ କି ସେ ଟିକେ କଣ ହେଇଥିଲା ଜାଣିଚ ନା ନା ମୁଣ୍ଡ ଟା ଟିକେ ବିଂ କଷିକିରି ଏଥିରେ ତମେ ଯୋଉଟା କହୁଚ ହେଟା ଫାଟିଥିଲା ତ। ହେଇଗଲାଣି ଚାରି ପାଞ୍ଚ ମାସ ଖଣ୍ଡେ ଏଟା ପଡି ଯାଇଥିନି ଏଟା ବସିକି ବସିକି ବସିଥନି ଗୋଟେ ଜାଗାରେ
ହଁ।
ଏରା ବସ୍ ଟୁ ଏଟା ପଡିଗନି ଯେ ଫାଟିଗଲା ପଛପଟଟା।
ହଏ ମୁଁ କଣ ଶୁଣିଥିନି ତମ ପିଲା କହୁଥିଲେ ଭାଇ ଶୁଣୁନ ମୁଁ କଣ କହୁଥିଲି ତମ ପିଲା କହୁଥିଲେ ଭାଇ ଅଟୋ ଚଲଉଥିଲେ ଅଟୋ ଅଟୋଟା କଣ ନଉଠି ପଇଲା ତ ମୁଣ୍ଡଟା ଫାଟି ଯାଇଥିଲା ସେଇଥିପାଇଁ ତମକୁ ପଚ
ହ୍ୟାଲୋ।
ହଁ ଭାଇ କୁହ ନାଇ ସେଇ ପାଇଁ ପଚାରୁଥି ହଁ ଭାଇ।
ଆରେ ଭାଇ ସେଟା କଣ ହେଇଥିଲା ଜାଣିଚ ନା ପେଟ ଗରମ ହେଇଯାଇଥିଲା ଖାଇନଥିଲି ତ ସକାଳୁ କିଛି ଆଉ ପେଟ ଗରମ୍ ହେଇଯାଇଥିଲା ମୁଣ୍ଡଟା ବିନ୍ଧିଲା କ ସିରିଅସ୍ ସେଇଥିପାଇଁ ଯାଇଥିଲି ବା କଟକ ଯାଇଥିନି ମୁଣ୍ଡ ଟା ବିନ୍ଧିଲା ଏତେରେସରେ ଯେ ଆଉ କମିଲା ନାଇଁ
ହଉ ତାହାନେ ଏଇଭଳିଆ ତାହାନେ କଥା।
ହଁ ତମୁକୁ ଭୁଲ୍ ଇନଫରମେସନ୍ କିଏ ଦେଇଚି ଆଉ।
ସିୟା ତାଙ୍କ ଗାଁ ପିଲା କହିଲେ ମୁଁ ତ ତମ ସହିତ କଣ୍ଟାକ୍ଟ କିଛି କରିପାଇଲିନି, ଆଉ ଭାଇ କେମିତି କଣ କଥା ହେମି। ତମ ଗାଁ ପିଲାଙ୍କୁ ଟିକେ ଫୋନ୍ କନି ମୁଁ କହିଲି ଦେଖିବା ପଚାରେ ପିଲା ଟା କଣ କରୁଚି ସେଥିପାଇଁ ପଚାରିନି ନା ତମକୁ ଭାଇ ବାର-ବାର କଲ୍ କନି ତମେ ରିସିଭ୍ କରନି।
ଶୁଣ-ଶୁଣ ଟିକେ ଧୀରେ-ଧୀରେ କୁହ, ଧୀରେ-ଧୀରେ ଟିକେ କୁହ, ହାଲୋ।
ଏ ମୁଁ ହଁ ଭାଇ ମୁଁ କଣ କହନି ତମ ଗାଁ ପିଲାଙ୍କୁ ଭାଇ କଲ୍ କରିଥିନି। ଭାଇ ତମେ ତ କଲ୍ ଟା ଉଠେଇଲନି ବୋଲି ତମ ଗାଁ ପିଲାଙ୍କୁ କଲ୍ କନି। ତାପରେ ତମ ଗାଁ ପିଲା ଏମିତି କହିଲେ-କହିଲେ ସେ ଅଟୋରୁ
ହେଟା ମିଛ କଥା, ଗାଁ ପିଲାଙ୍କ କଥାରେ କଣ ଅଛି। ହଉ ସେ କଥା ଛାଡ଼, ଆଉ କଣ ପଢାପଢି କଣ କେମିତି ଚାଲିଚି?
ମୁଁ ଏଇନା ପଢୁଛି କଣ ଭାଇ ମୁଁ ତା ଯୋଉ ୟୁ ପି ଏସ ସି ପାଇଁ ପାଇଁ ପ୍ରିପେୟାର ୟୁ ପି ଏସ ସି କ୍ଲିୟର୍ କରିମି ବୋଲି ଭାବିଚି ଦେଖିବା କଣ ହଉଚି ଆଉ।
ଆଁ
ୟୁ ପି ଏସ୍ ସି-ୟୁ ପି ଏସ୍ ସି।
ଓ।